ହାଲୋ ହଁ କଣ କରୁଥିଲେ?
ହଁ ହଁ ଏଇଠି ବସିଛି। ଆପଣ?
ବସିଥିଲି ଆଉ। ଆଜି ଆମେ ତାହଲେ ଆଲୋଚନା କରିବା ପୁରି ଧାମ ବିଷୟରେ ମାନେ ଜଗନ୍ନାଥଙ୍କ ବିଷୟରେ। ଆଉ ପୁରି ଧାମ ବିଷୟରେ ଆପଣ କଣ କହିବେ ନା ମୁଁ କହିବି।
ହଁ ଆପଣ କୁହନ୍ତୁ?
ମୁଁ କହିଲି ପୁରି ଜଗନ୍ନାଥ ମନ୍ଦିର ମାନେ ଆମ ଭାରତର ଗୋଟେ ଚାରୋଟି ପବିତ୍ର ଧାମ ମଧ୍ୟରୁ ସେଇଟା ହୋଉଚି ଗୋଟେ ଗୋଟେ ଧାମ। ମାନେ ଆମେ ଏହା ଓଡିଶାର ଏଇ ଜଗନ୍ନାଥ ମନ୍ଦିରଟି ଆମ ଓଡିଶାର ପୁରି ସହରରେ ଅ-ଅବସ୍ଥିତ।
ଆଜ୍ଞା।
ଏହି ପବିତ୍ର ଧାମରୁ ପ୍ରଭୁ ଜଗନ୍ନାଥ୍ ଆଉ ବଳ ଭଦ୍ର ସୁଭଦ୍ରାଙ୍କୁ ପୂଜା କରାଯାଏଁ। ପ୍ରତିବର୍ଷ ଲ କ୍ଷେ ଲକ୍ଷେ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିି ଥାନ୍ତି ପୁରି ଧାମର ଏ ଯୋଉ ମନ୍ଦିର ପ୍ରାୟେ ଏହା ଦ୍ଵାଦଶ ଶତାବ୍ଦୀରେ ଅ-ଅ ଅନନ୍ତ ବର୍ମା ଚୋଡଗଙ୍ଗ ଦେବଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା। ମନ୍ଦିରର ଉଚ୍ଚ ଶିଖର ଆଉ ସୁନ୍ଦର କାରୁକାର୍ଯ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ସମସ୍ତଙ୍କୁ ବୋହୁତ ଆକର୍ଷଣ କରେ। ପୁରି ଧାମରେ ଆମର ସବୁଠାରୁ ପ୍ରସିଦ୍ଧ ପର୍ବ ହଉଛି ରଥଯାତ୍ରା। ଏହି ସମୟରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବିଶାଳ ରଥରେ ବସି ଗୁଣ୍ଡିଚା ମନ୍ଦିର କୁ ଯାଆନ୍ତି ଲକ୍ଷ ଲକ୍ଷ ଭକ ତ ଏହି ରଥ ଟାଣିବାର ସୌଭାଗ୍ୟ ଲାଭ କରିଥାନ୍ତି। ଅଲଗା ସବୁ ମନ୍ଦିରରେ ଆପଣ ଦେଖିବେ ସ୍ଵାମୀ ସ୍ତ୍ରୀ ପୂଜା ପାଆନ୍ତି। କୋଉଠି ଦେଖିବେ ଶିବ ପାର୍ବତୀ ରାଧାକୃଷ୍ଣ ହେଲେ ଏ ଗୋଟେ ଏମିତି ପୁରୀ ଗୋଟେ ଏମିତି ମନ୍ଦିର ଯୋଉଥିରେ କି ଏଥିରେ କେବଳ ଭାଇ ସହ ଭାଇ ଭଉଣୀ ହିଁ ପୂଜା ପାଆନ୍ତି।
ଆଜ୍ଞା।
ପୁରୀ ଧାମର ମାନେ ଆମ ମହାପ୍ରସାଦ ହଉଛି ସାରା ବିଶ୍ଵରେ ପ୍ରସିଦ୍ଧ। ମାଟି ହାଣ୍ଡି ପରମ୍ପରା ଯୋଉ ରନ୍ଧା ଯାଇଥିବା ମହାପ୍ରସାଦ ପବି ତ ବୋଲି ସମସ୍ତେ ମାନନ୍ତି।
ଆଜ୍ଞା।
ପୁରୀ ଧାମ କେବଳ ଗୋଟେ ଧାର୍ମିକ ସ୍ଥାନ ନୁହେଁ ବରଂ ଏହା ଓଡିଶାର ସଂସ୍କୃତି ପରମ୍ପରା। ମାନେ ଏଠି ଏଠି ଭକ୍ତମାନେ ବହୁତ ଶାନ୍ତି ଆଉ ଆନନ୍ଦ ଅନୁଭବ କରନ୍ତି ଯେବେ ଏଠିକି ଆସନ୍ତି।
ଆଜ୍ଞା।
ଆପଣ କଣ କହିବେ ସେ ପୁରୀ ବିଷୟରେ?
ଉଁ ଜଗନ୍ନାଥ ସଂସ୍କୃତି ବିଷୟରେ ମୁଁ କିଛି କହିବାକୁ ଚାହୁଁଛି। ଜଗନ୍ନାଥ ସଂସ୍କୃତି କିପରି ଆରମ୍ଭ ହେଲା ପୁରାଣ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳବାଧବଙ୍କ ଦର୍ଶନ କରିବାକୁ ଇଚ୍ଛା କରିଥିଲେ। ବନବାସୀ ସବର ଜାତିର ବିଶ ବାସି ଗୁପ୍ତ ଭାବେ ନୀଳମାଧବଙ୍କୁ ପୂଜା କରୁଥିଲେ ପରେ ସ୍ ସମୁଦ୍ରରୁ ଭାସି ଆସିଥିବା ପବିତ୍ର କାଠରୁ ପ୍ରଭୁ ଜଗନ୍ନାଥ। ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ତିଆରି ହୋଇଥିଲା। ବୋଲି କଥା ରହିଅଛି ଇତିହାସ ଅନୁସାରେ ଗବିଶକ ଗବେଷକ ମାନଙ୍କ ମତରେ ଜଗନ୍ନାଥ ସଂସ୍କୃତି ଆଦିବାସୀର ଶବର ପରମ୍ପରା ବୈଷ୍ଣବ ଶବ୍ୟ ସାତ ଓ ବୌଦ୍ଧ ପରମ୍ପରାର ସମନ୍ୱୟରେ ବିକଶିତ ହୋଇଛି। ବାରଶହ ଶତାବ୍ଦୀରେ ଅନନ୍ତ ଅ ଅନନ୍ତ ବର୍ମଣ ଚୋଡଗଙ୍ଗା ଦେବ ପୁରୀର ବିଶାଳ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ।
ହଁ।
ଏହାପରେ ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିଲା। ଆଉ ହେଉଛି ଜଗନ୍ନାଥ ସଂସ୍କୃତି ବିଷୟରେ ଆହୁରି କିଛି ତଥ୍ୟ ଅଛି ଜଗନ୍ନାଥ ହେଉଛନ୍ତି ଜଗତର ନାଥ ଯାହା ବିଶ୍ୱର ମହାପ୍ରଭୁ ରୂପରେ ପୂଜା ପାଆନ୍ତି ଜଗନ୍ନାଥ ସଂସ୍କୃତିର ମୂଳ ବିଶେଷତା ହଉଛି ସମସ୍ତଙ୍କୁ ସମାନ ଦୁ ଷ୍ଠିରେ ଦେଖିବା ଜାତି ଧର୍ମ କିମ୍ବା ବର୍ଣ୍ଣ ନିର୍ବିଶେଷରେ ଭକ୍ତ ମାନେ ଭକ୍ତଙ୍କୁ ଭକ୍ତି କରିଥାନ୍ତି। ପ୍ରଭୁଙ୍କୁ ଭକ୍ତି କରିଥାନ୍ତି ଶ୍ରୀମନ୍ଦିରର ମହା ପ୍ରସାଦ ସମସ୍ତେ ଏକାଠି ବସି ଗ୍ରହଣ କରନ୍ତି ଯାହା ସମାନତାର ପ୍ର ତିକ ପ୍ରତିବର୍ଷ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏହାକୁ ପ୍ରଭୁଙ୍କ ଜନସାଧା ଜନସାଧାରଣଙ୍କ ମଧ୍ୟକୁୁ ଆ ଆସିବାର ପ୍ରତୀକ ବୋଲି ମନାଯାଏ। ଜଗନ୍ନା ଥ ସଂସ୍କୃତି ଓଡ଼ିଶାର ସାହିତ୍ୟ, ସଙ୍ଗୀତ, ନୃତ୍ୟ ଚିତ୍ରକଳା ଓ ଲୋକ ପରମ୍ପରାକୁ ଗଭୀର ଭାବରେ ପ୍ରଭାବିତ କରିଛି। ପ୍ରଭୁଙ୍କ କୋଠର ବିଗ୍ରହ ନିର୍ଦ୍ଦିଷ୍ଟ ସମୟରେ ନବକଳେବର ନୀତି ଅନୁସାରେ ପରିବର୍ତ୍ତନ କରାଯାଏ ଯାହା ଜଗନ୍ନାଥ ସଂସ୍କୃତିର ଏକ ଅନ୍ୟାନ୍ୟ ପରମ୍ପରା।
ଆଜ୍ଞା ତାହେଲେ ଆମେ ହଁ ଯୋଉ ମୁଁ କହୁଥିଲି କଣ ଜଗନ୍ନାଥଙ୍କର ଦେଖିବେ ଏବେ ଆମର ଚାଲିଛି ରଥଯାତ୍ରା ଏଇ ଟାଇମ୍ ରେ ଏବେ କାଲି ନା ପୁ-କାଲି ଗଲେ ନା ଆମର ସ୍ନାନ ପୂର୍ଣ୍ଣିମା।
ଆଜ୍ଞା।
ସେଇ ସ୍ନାନ ପୂର୍ଣ୍ଣିମା ଆମର କଣ ନା ଆମେ ଉଁ, ମାନେ ଏଇ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଆମର ପାଳନ କରାଯାଏ। ଏହି ଦିନ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ସ୍ନାନ ବେଦୀକୁ ଆଣି ଶଏ ଆଠଟି ପବି ତ୍ର କଳସୀର ଜଳରେ ମହାସ୍ନାନ ତାଙ୍କୁ ଏଇ ଶଏ ଆଠଟି ଗରା ପାଣି ତାଙ୍କୁ ଗାଧାଯାଏ। ସ୍ନାନ ପରେ ପ୍ରଭୁ କଣ କରନ୍ତି ଅସୁସ୍ଥ ହୋଇଥିବାରେ ସେମାନେ ଲୀଳା କରନ୍ତି। ଯାହାକୁ ଅନ- ଅନଁ-କଣ ନା ଅନବସର କୁହାଯାଏ। ଏହି ସମୟରେ ଭ କ୍ତ ମାନେ ଦେଖିବେ ଶ୍ରୀ ବିଗ୍ରହଙ୍କ ଦର୍ଶନ ପାଆନ୍ତି ନାହିଁ। ସେ ଏଇନା ଉଁ, ପନ୍ଦର ଦିନ ତାପରେ ଆମର କଣ ଆସେ ତାପରେ ହୁଏ ଏବେ ସ୍ନାନ ପୂର୍ଣ୍ଣିମା ତାପରେ ହେଲା ରଥଯାତ୍ରା।
ଆଜ୍ଞା।
ଏବେ ଆମର ଅଛି ଆ, ଉଁ, ଗୁ- ଗୁଣ୍ଡିଚା।
ଆଜ୍ଞା।
ଆମେ ଗୁଣ୍ଡିଚାରେ ଦେଖିବେ ଅ, ଜଗନ୍ନାଥ ହଁ ଜଗନ୍ନାଥ ମନ୍ଦିର କୁ ଯିବା ଦେଖିବେ ଯିବା ଯାତ୍ରା କୁ ଗୁଣ୍ଡିଚା ଯାତ୍ରା ଜଗନ୍ନାଥ ଯୋଉ ଗୁଣ୍ଡି ଚା ମାଙ୍କ ମନ୍ଦିରକୁ ଯାଆନ୍ତେନି।
ଆଜ୍ଞା, ଆଜ୍ଞା।
ଗୁଣ୍ଡିଚା ମାଆଙ୍କ ମନ୍ଦିରକୁ ଯିବା ଯାତ୍ରା କୁ ଗୁଣ୍ଡିଚା ଯାତ୍ରା ବୋଲି କୁହାଯାଏ। ରଥଯାତ୍ରା ଦିନ ପ୍ରଭୁ ମାନେ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ତିନୋଟି ରଥରେ ବିରାଜମାନ ହୋଇ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଗୁଣ୍ଡିଚା ମନ୍ଦିର ମନ୍ଦିରକୁ ପ୍ରଭୁ ତାଙ୍କ ମାଉସୀ ଘର ବୋଲି ମଧ୍ୟ କୁହାଯାଏ। ସେଠାରେ ପ୍ରଭୁ ମାନେ ପ୍ରାୟ ସାତ ଦିନ ଅବସ୍ଥାନ କରନ୍ତି। ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ସେଠି ତାଙ୍କ ମାଉସୀ ମା ମନ୍ଦିରରେ। ତାପରେ ଆମର ଗୁଣ୍ଡିଚା ପରେ କଣ ଆସେ ନା ବାହୁଡା। ବାହୁଡା ହେଉଛି ମାନେ ଗୁଁ, ଆମ ବାହୁଡା ଯାତ୍ରା ହଉଛି ଗୁଣ୍ଡିଚା ମନ୍ ଦିରରୁ ଶ୍ରୀମନ୍ଦିର ମାନେ ଶ୍ରୀମନ୍ଦିରକୁ ପ୍ରଭୁଙ୍କର ଯୋଉ ପ୍ରବେଶ ପୁଣି ଥରେ ଯୋଉ ପ୍ରତ୍ୟାବର୍ତ୍ତନ କରିକି ଆସନ୍ତି। ଏହି ଦିନ ତିନି ଠାକୁର ପୁଣି ନିଜ ନିଜ ରଥରେ ବସି ଫେରିଆସନ୍ତି। ଫେରିବା ବେଳେ ମାଉସୀ ମା ମନ୍ଦିର ଅଟକି ପ୍ରଭୁ ଜଗନ୍ନାଥ ପୋଡପି ଠା ଭୋଗ ଗ୍ରହଣ କରନ୍ତି। ପରେ ରଥ ଶ୍ରୀ ମନ୍ଦିର ସମ୍ମୁଖରେ ଯାଇକି ପହଞ୍ଚେ। ବାହୁଡା ପରି ସୁନାବେଶ ଅଧରପଣା ନୀଳାଦ୍ରି ବିଜେପରି ପବି ନୀତି ପାଳନ କରାଯାଇ
ହ
ଦେଖିବେ ଗୁଣ୍ଡିଚା ଯାତ୍ରା ଆଉ ବାହୁଡା ଯାତ୍ରା ଜଗନ୍ନାଥ ସଂସ୍ ସଂସ୍କୃତିର ଗୋଟେ ଅତ୍ୟନ୍ତ ପରମ୍ପରା ଗୋଟେ ଅଛି। ତାପରେ ହୁଏ ସୁନାବେଶ ଆମର ସୁନାବେଶଦେ ଦେଖେ ବାହୁଡା ଯାତ୍ରା ପରେ ରଥ ଉପରେ ପାଳନ କରାଯାଏ ଏହି ଦିନ ଦେଖିବେ ପ୍ରଭୁ ଜଗନ୍ନାଥ ରଥ ବଳଭଦ୍ର ଆଉ ସୁଭଦ୍ରାଙ୍କୁ ସୁନାର ମୁକୁଟ ହାତ ପାଦ ଚ ଚକ୍ର ଗଦା ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ସଜାାଯାଏ। ଏହି ଅଦ୍ଭୁତ ବେଶ ଦେଖିବା ପାଇଁ ଦେଶ ବିଦେଶରୁ ଅସଂଖ୍ୟ ଭକ୍ତ ପୁରୀକୁ ଆସନ୍ତି ସୁନାବେଶ ପ୍ରଭୁ କଉ ଗୋଟେ ଐଶ୍ୱର୍ଯ୍ୟ ଦିବ୍ୟତା ଗୋଟେ ପ୍ରଦାନ କରେ କାରଣ ସେ ସୁନାରେ ପୁରା ଥରେ ସେମାନେ ସୁନାରେ ପୁରା ସଜିତ ହୋଇଥାନ୍ତି ନା ସେଦିନ ଦେଖିବାକୁ ତାଙ୍କୁ ପୁରା ଆଖି ଲାଗିଛି ଯାଇ।
ଆଜ୍ଞା।
ଆଉ କଣ ଆପଣ କହିବେ?
ହଁ ଜଗନ୍ନାଥଙ୍କ ବିଷୟରେ ଆଉ କିଛି ରୋଚକ ତଥ୍ୟ ମଧ୍ୟ ରହିଛି। ଯାହା ଜଗନ୍ନାଥଙ୍କ ନାମର ଅର୍ଥ ହେଉଛି ଜଗତର ନାଥ ଅର୍ ଅର୍ଥାତ ସମଗ୍ର ବିଶ୍ୱର ପ୍ରଭୁଅଟନ୍ତି ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଭାରତର ଚାରିଧାମ ମଧ୍ୟରେ ଗୋଟିଏ। ମନ୍ଦିରରେ ପ୍ରଭୁ ଜଗନ୍ନାଥ ଙ୍କ ସହ ବଳଭଦ୍ର ସୁଭଦ୍ରା ଓ ସୁ ସୁଦର୍ଶନ ପୂଜା ପାଇଥାଏ ସୁଭଦ୍ରା ଓ ସୁଦର୍ଶନଙ୍କ ପୂଜା ପାଇଥାଏ। ଜଗନ୍ନାଥଙ୍କ ବିଗ୍ରହ ପଥର ରୁହେ ପବିତ୍ର ନିମ୍ମକାଠରେ ନିର୍ମିତ ହୋଇଥାଏ। ନବକାଳବର ସମୟରେ ନୂଆ କାଠରେ ବିଗ୍ରହ ତିଆରି କରାଯାଏ। ଏବଂ ପୁରୁଣା ବିଗ୍ରହକୁ ପରମ୍ପରା ଅନୁଯାୟୀ ସମାଧି ଦିଆଯାଇଥାଏ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାପ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରେ। ଶ୍ରୀମନ୍ଦିରର ମହାପ୍ରସାଦକୁ ଅ କପଡ଼ା ବୋଲି ମଧ୍ୟ କୁହାଯାଇଥାଏ ଯାହା ସମସ୍ତଙ୍କ ପାଇଁ ସମାନ। ଜଗନ୍ନାଥ ମନ୍ଦିରରେ ଆଉ ଗୋଟାଏ ନୀତି ଅଛି ଯେ ସେଠି ଉଚ୍ଚ ନିଚ ଧନୀ ଗରବା କିଛି ଦେଖାଯାଏ ନାହିଁ ଆଜ୍ଞା। ଶ୍ରୀ ଜଗନ୍ନାଥଙ୍କୁ ଓଡିଶାର ସଂସ୍କୃତି ଭକ୍ତି ଓ ଏକତାର ପ୍ରତୀକ ଭାବେ ମନାଯାଏ ପ୍ରତିଦିନ ଶ୍ରୀମନ୍ଦିରରେ ଅନେକ ନୀତି ନୀତି ସେବା ଓ ପାଳନ କରାଯାଏ ଯାହା ଶତାବ୍ଦୀର ଧରି ଚାଲି ଆସୁଛି।
ହଁ।
ପ୍ର ମଙ୍ଗଳା ଆଳତି ଯେପରି ଭଗବାନଙ୍କର ପ୍ରଭାତରେ ପ୍ରଭୁଙ୍କ ନିଦରୁ ଉଠାଇ ଆଳତି କରାଯାଏ। ଅବକାଶ ନୀତି ଦାନ୍ତ ଘଷିବା ସ୍ନାନ ସକାଳର ଶୁଦ୍ଧିକରଣ ପ୍ରତିକାରାତ୍ମକ ସେବା କରାଯାଏ ବେଶ ପ୍ରଭୁଙ୍କ ନୂତନ ବସ୍ତ୍ର ଅଳଙ୍କାର ପିନ୍ଧାଯାଏ।
ହଁ ଯୋଉ ଆପଣ ଜାଣିଛନ୍ତି କି ବାଇଶ ପାହାଚ ବିଷୟରେ?
ହଁ।
ଆମର ହଁ ବାଇଶି ପାହାଚ ହଉଛି ମାନେ ଶ୍ରୀ ହଁ ବାଇଶ ପାହାଚ ହେଉଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବାଇଶଟି ପବିତ୍ର ସିଢ଼ି।
ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଏହି ପାଚ କୁ ଅତିକ୍ରମ କରନ୍ତି ଏହି ବାଇଶି ପାହାଚ ବହୁତ ଧାର୍ମିକ ଓ ଆଧ୍ୟାତ୍ମିକ। ଲୋକବିଶ୍ୱାସ ଅନୁସାରେ ଏଇ ବାଇଶଟି ପାହାଚ ମନୁଷ୍ୟ ଜୀବନର ବାଇଶ ଟି ଦୋଷ ବନ୍ଧନ କିମ୍ବା ଆଧ୍ୟାତ୍ମିକ ପରିପେ କ୍ଷର ପ୍ରତୀକ। ଭ ଭକ୍ତ ମାନେ ପ୍ରତ୍ୟେକ ପାହାଚ ଚଢିବା ସମୟରେ ପ୍ରଭୁଙ୍କୁ ସ୍ମରଣ କରନ୍ତି। ଏବଂ ନିଜ ମନକୁ ପବିତ୍ର କରିବାର ପ୍ରାର୍ଥନା କରନ୍ତି। ଅନେକ ଭକ୍ତ ଏହି ପାହାଚରେ ମସ୍ତକ ଲଗାଇ ପ୍ରଣାମ କରନ୍ତି। କାରଣ ଏହାକୁ ଅତ୍ୟନ୍ତ ପବିତ୍ର ବୋଲି ମଧ୍ୟ ମନାଯାଏ, ଜଗନ୍ନାଥ ସଂସ୍କୃତିରେ ଏଇ ବାଇଶି ପାହାଚ ଭକ୍ତ ଭକ୍ତ ଙ୍କ ଆତ୍ମଶ୍ରୁଦ୍ତି ଆଉ ପ୍ରଭୁଙ୍କ ନିକଟକୁ ଯିବାର ପ୍ରତୀକ ବୋଲି କୁହନ୍ତି। କାରଣ ବାଇଶଟି ପାହାଚ କେବଳ ପଥରର ସିଢ଼ି ନୁହେଁ ବରଂ ଭକ୍ତି ବିଶ୍ଵାସ ମୋକ୍ଷ୍ୟ ପ୍ରାପ୍ତିର ପବିତ୍ର ସୋପାନ। ଦେଖିବେ ସେଥିରେ ଗୋଟେ ନିୟମ ଅ କିଛି ବାଇଶି ପାଚରେ ଗଢିଲେ କଣ ଆୟୁଷ ବୃଦ୍ଧି ପାଇବ ବୋଲି। ଲୋକମାନେ ବହୁତ ତାଙ୍କ ଛୋଟ ଛୁଆ ମାନଙ୍କୁ ସେଇ ବାଇଶ ପାହାଚରେ ଗଡିବାକୁ କହନ୍ତି।
ହୁଁ, ହୁଁ।
ସେମାନଙ୍କ ବିଶ୍ଵାସ ଅଛି ସେଥିରେ ଗଢିଲେ ତାଙ୍କ ଆୟୁଷ ବୃଦ୍ଧି ହବ ବୋଲି। ହଁ। ହଉ ତାହେଲେ ମତେ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଏବେ ମୁଁ ତାହେଲେ କଲ୍ ରଖୁଛି।
ଆଜ୍ଞା, ଆଜ୍ଞା ଠିକ ଅଛି।